ହ୍ୟାଲୋ ମ୍ୟାଡାମ ଇଏ ମୁଁ କହୁଥିଲି ନା ହ୍ୟାଲୋ ହଁ ଶୁଭା ଯାଉଛି ନମସ୍କାର ମାଡାମ। ହଁ ଆଉ କେମିତି ଅଛନ୍ତି।
ମୁଁ ବହୁତ ଭଲ ଅଛି। ଆପଣ?
ମୁଁ ବି ଭଲ ଅଛି ମ୍ୟାଡ଼ାମ। ମୁଁ ଟିକେ ଏଇ ଦିନରେ ବ୍ୟସ୍ତ ଥିଲି ନା କାରଣ ସେଇ ଛୁଆଙ୍କର ବି ପାଠ ପଢା ବି ଥିଲା ଆଉ ରଜ ପାଇଁ ଟିକେ ସେ ଲୁଗାପଟା ବି ଦିଆ ହେଇଥିଲା ନା ସେଥିପାଇଁ ମୁଁ ଟିକେ ବ୍ୟସ୍ତ ଥିଲି ମ୍ୟାଡ଼ାାମ। ହଁ ତ ଆପଣଙ୍କ ସାଙ୍ଗରେ କଥା ହେଇପାରିଲନି ସମୟ ଦେ ପାରିଲିନି ତା ପାଇଁ ମୁଁ ମାନେ କ୍ଷମା ହ ଆଉ ଆପଣ ଭଲ ଅଛନ୍ତି। ଘରେ ଘରେ ସମସ୍ତେ ମୁଁ ବି ଭଲ ଅଛି ମ୍ୟାଡାମ।
ଭଲ ଅଛନ୍ତି।
ଆଜ୍ଞା।
ଆଜ୍ଞା ମ୍ୟାଡ଼ାମ। ଆଜ୍ଞା ମ୍ୟାଡ଼ାମ ଆମର ସମସ୍ତେ ମୋତେ ଭଲ ଅଛନ୍ତି ଆଉ ମ୍ୟାଡ଼ାମ ରଜ ପାଇଁ କଣ ଶୋପିଂ କଲେ। ମୁ କହିଲି ରଜ ମ୍ୟାଡ଼ାମ କଣ ସପିଂ କଲେ ଆପଣ।
ସେଇ ଲୁଗାପଟା ଟିକେ ଶାଢୀ ଦେଇଥିଲି ତ ସେ ବ୍ଲାଉଜ ଟା ରେଡି କରିଦେଇଛି କିନ୍ତୁ ଶାଢୀ ଟା କରିନଥିଲା। ତ ସେଇଟା ପାଇଁ ଟିକେ କହିଲି ଆଉ ଗୋଟେ ଡ୍ରେସ ଦେଇଥିଲି ମାମା ଗିଫ୍ଟ କରିଛନ୍ତି ତ ବର୍ଥଡେ ପାଇଁ ଜନ୍ମଦିନ ପାଇଁ ତ ସେ ହଁ ସେଇଟା କହିଲେ ଟିକେ ଟିକେ ଫିଟ୍ କରିଦେବେ ଟିକେ ଢିଲା ଢିଲା ଅଛି ଡ୍ରେସ ଟା ତ ସେଇଟା ଟିକେ ଫିଟ୍ କରିଦିଅନ୍ତୁ ବୋଲି। ତ ଆଚ୍ଛା ଠିକ ଅଛି କହିଲେ ହସ୍ ସେଇ ଜିନିଷ ଟା ତ ଆସିଲି ଘରକୁ ଯାଇକି ଆଜ୍ଞା।
ମୁଁ କହିଲି ଆପଣ ଆଜି ଶାଢ଼ୀ କିଣିଲେ।
ନା ନା ଶାଢୀ ମାନେ ମୁଁ ଏମତି ନର୍ମାଲି ପିନ୍ଧେନି। କିନ୍ତୁ ସେ ପୂଜା ପାଠ ନହେଲେ କିଛି ହଁ ହଁ ମୁଁ ଘରେ ଡ୍ରେସ୍ ପିନ୍ଧେ। ତ ପୂଜା ଯେମତି ହେଲା କି କାହିଁ ଆମର ଯିବାର ଯେମିତି କେହି ମାନେ ଘର ଘରୁଆ ଯେମତି ମାନେ
ଆଜ୍ଞା।
ଗଲା ତ ସେଗୁଡାାରେ ଟିକେ ପିନ୍ଧିବାକୁ ପଡେ ବଡ ସାନ ବି ଥାନ୍ତି ନା ତ ଟିକେ ସମାନ ଦେବା ପାଇଁ ପଡେ ମ୍ୟାଡାମ ତ ନହେଲେ ଫ ଲୋକ କହିବେ ନା କେମିତି ଅଛି କେମିତି ନାଇଁ ହଁ ସେଥିପାଇଁ ଟିକେ ଦେଖିବାକୁ ପଡେ ସେ ଜିନିଷ ଟା ଆଉ ନହେଲେ ତ ଯାଏ ଯୋଉଠି ବି ଆପଣ ଯାଆନ୍ତୁ ଡ୍ରେସ ପିନ୍ଧିକି ନାହିଁ ମୁଁ ଯାଏ ହଁ ଘରେ ବି ଡ୍ରେସ ପିନ୍ଧେ ଚଳେ କିଛି ଏମିତି ଅସୁବିଧା ନାହିଁ ଆଜ୍ଞା
ତାହେଲେ ଆପଣ ଯାଇକି ହଁ ବର୍ଷା ମ୍ୟାଡାମ ଆମର ହେଇଛି ଯେ ମାନେ କଣ କିଲେ ହାଲକା ବର୍ଷା ହେଇଛି ସେମିତି ବେଶୀ ହେଇନି। କାଲି ଆଚୁଆଲି ହେଇଥିଲା ଘଡଘଡି ଅ ବର୍ଷା ଆକ୍ଚୁଆଲି ଆମର ଇଆଡ଼େ ହେଇଛି।
କାଲି ଆମ ପଟେ ବହୁତ ବର୍ଷା ହେଲା ମ୍ୟାଡାମ ହୁଁ।
କାଲି ଯଉ ବର୍ଷା ହେଇଛି ଆକଚୁଆଲି ବହୁ ଥଣ୍ଡା ଲାଗିଲା ଆଜ୍ଞା ଆଜ୍ଞା କିନ୍ତୁ ଲାଇନ ମାଡାମ ଆପଣଂକର କାଲି ଯଉ ବର୍ଷା ହେଇଥିଲା କାଲି ଆପଣଂକର ଲାଇନ ଆସିଥିଲା।
ହଁ ହଁ ସେଇ ଆମର ଏପଟ ଗୋଟେ ଗଛ ପଛ ସବୁ ପଡି ଯାଇଥିଲା ନା ତ ଇଲେକ୍ଟ୍ରିସିଆନ ମାନେ ଆସିକି ବନେଇଲେ ତାପରେ ଫେର ଆପଣଙ୍କର କରେଣ୍ଟ ସେଇଥିପାଇଁ ଟିକେ କାଟିଥିଲା ରାତିରେ ଆସିଛି ନଅଟା ସାଢେ ନଅଟା ବେଳକୁ ଆସିଛି ରାତିରେ।
ମ୍ୟାଡ଼ାାମ ଆମର ତ କାଲି ଯଉ ବର୍ଷା ଆକ୍ଚୁଆଲି କାଲି ଆମର ଆକଚୁଆଲି ଯଉ ବର୍ଷା ହେଇଥିଲା ଆଉ ବିଶ୍ୱାସ କରିବନି କାଲିଠୁ ଆଜି ପଯ୍ୟନ୍ତ ଆମର ଲାଇନ୍ ନାହିଁ ଆମ ଆକଚୁଆଲି ଫୋନ କରିଥିଲେ ଆମ ଘରକୁ ଭାଉଜ ଜଣେ ତ ସେ କହିଲେ ଆକଚୁଆଲି ଲାଇନ ନାଇଁ। ମୁଁ କହିଲି ଏତେଦ ମାନେ ଦିଦି ଦିନ ଲାଇନ କଟିଗଲା। ପୁଣି ଆସିଛି ଜଉ
ଆଜ୍ଞା ମାନେ ସେଇ ବେଶୀ ବେଶୀ ଇଏ ହେଇଥିବ ବେଶୀ ହେଇଥିବ ଆମର ତ ପୁରା ଆନ୍ଧି ତୁଫାନ ଏମିତି ଆସିଲା ନା ମ୍ୟାଡ଼ାମ ବରଫ ପଡୁଥିଲା କାଲି ଜାଣିଛନ୍ତି।
ବରଫ କଲି ଆପଣଙ୍କ ଆଡେ ପଡୁଥିଲା। ଆମ ଆଡେ ଆକଚୁଆଲି ବରଫ ପଡିନି କିନ୍ତୁ ମ୍ୟାଡମ ବହୁତ କିନ୍ତୁ ବର୍ଷାଆକଚୁଆଲି ହେଇଛି। ଆଜି ମାନେ ପୁରା ବହୁତ ବଢିଆ ସେ ବର୍ଷା ହେଇଛି। ମାନେ ଯେମତି ଖୋଜୁଥିଲେ ନାଇଁ ବର୍ଷାଚୁ ହଉ ବୋଲିମ ବର୍ଷା ହେଇଛି ଆଉ
ଅ ମାନେ ଘର ପୁରା ଭିତ ଭିତରକୁ ପଶି ଯାଇଥିଲା ଗୋଟେ ବଡ ବରଫ ଟା ପଡିକି ତା ଟୁକୁଡା ଟା ତାପରେ ତ ସେଟା ମାନେ ଦରବାଜା ସବୁ ବନ୍ଦ କଲୁ ଆମେ କବାଟ ଫବାଟ ସବୁ ଦେଇଦେଲୁ ତାପରେ ଦେଖିଲି ପୁରା ବରଫ ଆମ ମାନେ ବାରଣ୍ଡାରେ ପୁରା ବରଫ ପଡିଛି ବାପରେ ବାପ ଆ ଦେଖିକି ମୁଣ୍ଡ ଖରାପ ଆଉ ପୁରା ଯୋଉ ଆନ୍ଧି ତୁଫାନ ଆସିଲା ସବୁ କ ଗୁଡା ଯେତିକି ବାରଣ୍ଡା ଭିତରେ
ଯୋଉ ଖରା ଆକଚୁଆଲି ଏତେ ରେଞ୍ଜରେ ଯୋଉ ହଉଛି ଚୁଲି ବର୍ଷାଟା କାଲି ହେଇଚି। ପ୍ରାୟତଃ ଜାଗାରେ କାଲି ବର୍ଷା ହେଇ ହୁଁ କିନ୍ତୁ ଲୋକମାନେ ବୋହୁତ
କାଲି ସବୁ ଜାଗାରେ ହେଇଚି କାଲି ମୁଁ ହଁ କୁହନ୍ତୁ ମାଡାମ
କାଲି ବୋହୁତ ମାନେ କଣ କଲେ କାଲି ଯୋଉ ବର୍ଷାଟା ହେଉଚି ପ୍ରାୟତଃ ଜାଗାରେ ହେଇଚି ନାଁ ଲୋ କମାନେ ବୋହୁତ ଖୁସି ଅଛନ୍ତି କି ବର୍ଷା ଆକ୍ଚୁଲି ହେଇଚି ବୋଲି। ଆଜ୍ଞା। ମାନେ ଯୋଉ ବର୍ଷା ହ ବୋଲି କୋହୁଥିଲେ ଯୋଉ ବର୍ଷା ହୋଉନଥିଲା କିଛି ନାହିଁ। ଯା ହୋଉ ବର୍ଷାଟା ହେଲା ମାନେ ବୋହୁତ ବଢ଼ିଆ ଲାଗୁଚି। ତାପରେ ଆଜି ବି ଆକ୍ଚୁଲି ପାଗଟା ମାନେ ଯେ ଏତେ ଖରା ହେଲେ ବି ଯୋଉ ବର୍ଷାଟା କାଲି ହେଇଚି ନିହାତି ଟି
ହଁ ଆଜି ଟିକେ ଥଣ୍ଡା ଥିଲା, ଯେ ଆଜି ଟିକେ ଥଣ୍ଡା ଥିଲା ଏତେ ଗରମ ହେଇନି।
ହେଇନି କିନ୍ତୁ ବୋହୁତ ବଢିଆ ଲାଗିଲା କି ବର୍ଷା ହେଇଥିଲା ବୋଲି। ଆଉ ମ୍ୟାଡ଼ାାମ ଆପଣ ରଜରେ କଣ ପିଠାପଣା ଆପଣ କଣ କରନ୍ତି?
ସେମିତି ମ୍ୟାଡମ କିଛି ମାନେ ଏମତି ଇଏ ନାଇଁ। ଯେମିତି ଅ ପିଠା ପି ଟା ସବୁ ହବ ଖାଇବା ପାଇଁ ଇଏ ସବୁ ହଁ ଲୁ ନୂଆ ଲୁଗା ପିନ୍ଧିବା ବା ସେତିକି ଆଉ ବେଶୀ ଇଏ ହବନି ଏଟା ।
ମୁଁ କହିଲି ଆପଣଙ୍କୁ ପିଠା କରି ଆସେ? ମୁଁ କହିଲି ଆପଣଙ୍କୁ ପିଠା ପିଠି କରି ଆସେ?
ହଁ ମୁଁ କରିଦିଏ ମୁଁ କାକରା ପିଠା କରେ ଆରିସା ପିଠା ବି ଆସେ, ଆଉ ପୋଡପିଠା ସେଇଦିନ କରିବି ହଁ ଭଲ ଲାଗେ ପୋଡପିଠାଟା ମତେ ବୋହୁତ ଭଲ ଲାଗେ ହାଁ?
ଠାଟା ଆଜି ମତେ ଆକ୍ଚୁଲି ଜଣେ ପଚାରଥିଲେ କି କେମତି ହୁଏ, ମୁଁ ଆକ୍ଚୁଲି ଜାଣିନି ଟିକେ ମତେ କହୁନାହାନ୍ତି।
ପୋଡ ପିଠାଟା ଆପଣଙ୍କର ଯେମିତି ଆପଣ ମାନେ ସେ ଟା ମେଜରମେଣ୍ଟ ଯେମତି ଥାଏ ନାଁ ମେଡମ୍ ସେଇ ହିସାବରେ ଆପଣ ବନେଇଲେ ବୋହୁତ ଭଲ ହବ, ଆଉ ମେଜରମେଣ୍ଟ ଟିକେ ଗଡ଼ ବଡ଼ ହେଇଗଲେ ଫେର୍ ଟିକେ ମାନେ ପ୍ରୋବ୍ଲଲେମ୍ ହୁଏ ସେଟା। ଯେମତି କିି ଆପଣ ଗୋଟେ କପ୍ ଚାଉଳ ନୋଉଛନ୍ତି ହେଲା ତାକୁ ଭେଦେଇ ଦିଅନ୍ତୁ ଟିକେ ମାନେ କମ ସେ କମ ପାଞ୍ଚ ଛଅ ଘଣ୍ଟା ଯେମତି ଭେଦିକି ରଖିଲେ ତାପରେ ଆପଣ ଉଁ କଟା ନଡ଼ିଆ ଆଉ ତାର ନଡ଼ିଆର ଖରା ସେଇଟା ନିଅନ୍ତୁ। ହଁ ଜନ୍ତିବେ ନାଁ ଆପଣ ସେଇଟା ଜନ୍ତିବେ ଜ ମାନେ ଗୋଟେ ଗୋଟେ ଥା ଆ କି ଆପଣ ପିଠଉଟା ଡାଇରେକ୍ଟ ଆପଣ ପ୍ରେସର କୁକରରେ ଇଏରେ ନଲେ କଢ଼େଇଟାରେ ଏମତି ଆପଣ କରି ପାରିବେ, ହଁ ହଁ ହଁ ପଡ଼ିବେ
ମାଡ଼ାମ୍ ତା ପ୍ରୋସେସ୍
ହଁ ନା ପ୍ରେସରଟା ଆପଣ ହଟେଇଦବେ ନା ପ୍ରେସର ଟା ଯୋଉ ସିଟିଟା ବାଜେ ନା ତାକୁ ଆପଣ ହଟେଇଦବେ ହଁ ଚାଉଳରେ ଆପଣ ନଡିଆ ଦିଅନ୍ତୁ, ଟିକେ କାଜୁ କିସମିସ ଦିଅନ୍ତୁ, ଭଲ ଲାଗେ ସେଟା ହଉ ଯେ କୁକର ରେ ଆପଣ କରୁଛନ୍ତି, ପୁରା ହିଟ୍ କରିବେ କୁକର ଟା ଯେମିତି ଧୂଆଁ ବାହାରିବ ଘିଅର ଘିଅ ଟା ଟିକେ ସ୍ଵାଦ କରେ ନା ମ୍ୟାଡାମ୍ ଆଉ ସେ ଯୋଉ ପିଠଉଟା ଆପଣ ରଖିଛନ୍ତି, ସେଇ ପିଠଉକୁ ଗରମ ଗରମ ସେଠି ପକେଇବେ, ଫାଷ୍ଟ ଟିକେ ହାଇ ଫ୍ଲେମରେ ହଁ କୁକରରେ ହାଇ ଫ୍ଲେମ ରେ ଟିକେ ଦେବେ କୁକର ବନ୍ଦ କଲା ପରେ ତା ସିଟି ଟା ବାହାର କରିଦେବେ କୁକର ରେ ଫେର୍ ଆପଣ ଯେମତି ବନ୍ଦ କଲେ ତାପରେ ଟିକେ ହାଇ ଫ୍ଲେମ ରେ ଦି ମିନିଟ ବେଶୀ ନାହିଁ ଦି ମିନିଟ ନହେଲେ ମାନେ ବେଶୀ ଇଏ ହେଇଯିବ ମାନେ ବାସ୍ନା ହେବ ପୋଡିଲା ପୋଡିଲା ବୋଲି ବାସ ତାପରେ ଆପଣ ସିମ କରିଦିଅନ୍ତୁ ପୁରା ଲୋ ଫ୍ମେମ୍ ରେ ସେଟା ଭଲ କରି ସିଝିବ ତାର ଉପର ମାନେ ଭିତରେ ବି ତାକୁ ସିଝିବା କଥା ନା ମ ଆପଣ ଯୋଉ ପିଠଟା ହଁ ତ ସେଇଟା ହବ ତାପରେ ଆପଣ ବେଶୀ ନାଇ କୋଡିଏ ମିନିଟ୍ ପରେ ଆପଣ ଟିକେ ଚେକ୍ କରନ୍ତୁ ସେ କୁକୁର ଟା ଖୋଲିକିନା କି ହଁ ହେଇପାରିଲା ନା ନାଇଁ ଗୋଟେ ଛୁଞ୍ଚି ର ସାହାଯ୍ୟରେ ନହେଲେ ଖାଡି ନହେଲେ ଚାକୁ ଆପଣ ଯେମିତି ବି ଛୁରୀ ପରି
ଶିଟି ଦବ ନା ସେମିତି ପିଠଟା ଖାଲି ଢାଳିବା
ହିଟ୍ ହେଇଯିବ ନା ମ୍ୟାଡାମ ଗରମ ହେଲା ପରେ ଧୂଆଁ ଯେମିତି ବାହାରିଲା ଘିଅ ଟା ହଁ ହଁ ଆଉ ଯେମିତି କଢେଇଟାରେ ଆପଣ ଯଦି କରୁଛନ୍ତି କଢେଇରେ ତ ଆପଣ ତାକୁ ଜନ୍ତିବେ ଭଲ କରି ସେ ପଢେ ଭଲ କରି ମାନେ ପିଠଉଟା ଘାଣ୍ଟି ଘାଣ୍ଟି ଘାଣ୍ଟି ଶୁଖେଇଦେଲା ପରେ ପତ୍ର ଯେମିତି ଅଛି ଆପଣଙ୍କର ସେ ଯୋଉ ଇଏ ପତ୍ର ଗୁଡା ଥାଏନି ମୁଁ ନା କହିପାରୁନି ସେ ପତ୍ର ଟା ହଁ ହଁ ହଁ ହଁ ହଁ ହଁ କଢେଇଟାରେ ଏମତି ପଛେଇ ଦେଲେ ତେଲ ପ୍ରଥମେ ଆପଣ ତେଲ ଟିକେ କରିଦେବେ ଗ୍ୟାସ୍ ଉପରେ ଟିକେ କଡେଇ ଟା ତେଲ ଟିକେ ଦେଇକିନା ଆପଣ ପତ୍ର ଗୁଡା ରଖିଦେଲେ ତାପରେ ଯୋଉ ପିଠୋଉଟା ଆପଣ ଜନ୍ତିଛନ୍ତି ନା ସେ ପିଠୋଉଟାକୁ ଆପଣ ଦେଇଦେବେ ସେଇଠାରେ ହଁ ଯେ କି ପିଠୋଉ କା ଯୁ କିସମେ ତେ ବାଦାମ ଯାହା ଆପଣ ଦେଇପାରିବେ ନଡିଆ ପଡିଆ ଉପରେ ଆପଣ ସଜେଇଦବେ ଆଉ ତାପରେ ମାନେ ଚୁ୍ଲିରେ ବି କରିବେ ତ ଆପଣ ଭଲ ହବ ଆଉ ଯେମିତି ଆପଣ ରଖିଦେଲେ ମାନେ ଢାଙ୍କୁଣୀ ଟା ଢକେଇକିନା
ଥିବ ତ ଆମେ ଗ୍ୟାସ ରେ ତ କରିପାର
ହଁ ହଁ ହଁ ଗ୍ୟାସରେ ଗ୍ୟାସରେ ବତଉଛି ବା ହଁ ହଁ ସେଇଟା ବି ପୁରା ଫାଷ୍ଟ ଟିକେ ସ୍ମିମ୍ କରିଦେବେ କାହିଁକି ସେଟା ଜନ୍ତିଛନ୍ତି ନା ଆଉ ଡାଇରେକ୍ଟ ପିଠୋଉ ବାଲା ବନେଇବେ ତ ଆପଣ ଟିକେ ସିମ୍ ମାନେ ହାଇ କରିକି ଲୋ କରିବେ ସେଇଟା ପ୍ରେସର କୁକର ପୁରା ଭଲ ହୁଏ ଭଲ କରି ମାନେ ପୋଡେ ମାନେ ପିଠା ଟା ଭଲ କରି ହୁଏ ଆଉ ଆପଣ ଯଦି ମାନେ ଜନ୍ତିକି କରିବେ ତ ତାକୁ ପୁରା ସିମ କରିକି ସେ ପତ୍ର ଗୁଡା ରଖିକିନା ଆପଣ ପିଠୋଉଟା କରିବେ ମାନେ ପିଠା ଟା ସେଇଟା କରିବେ ତ ଭଲ କରି ଭଲ କରି ମାନେ ପଡିବ ସେଟା ପତ୍ରଟାର ମାନେ ତାର ଯୋଉ ବାସ୍ନା ଟା ଆସେ ସେଟା ବି ବହୁତ ଭଲ ଆସେ ସେଟାରେ
ତାପରେ କେତେ ମିନିଟ୍ ଆକ୍ଚୁଆଲି ଆମେ ଗ୍ୟାସ୍ ରେ। ତା ବା ମୁ କହୁଥିଲି ପୋାଁ ମୁୁଣ ମୁଁ କହିଲି କ ଥିଲେ ପୋଡିଲା ବେଳୁ ଯେଉ ଆମେ ଗ୍ୟାସ ରେ ବସିବା କଣ ଡାଇରେଟ ତଳେ ଥୋଇକି ପୋଡିବା ନା ଅଲଗା କିଛି ମାନେ ନେଉ
ନାଇଁ ଅଲଗା ଅଲଗାରେ ଅଲଗା କଢେଈରେ ଅଲଗା କଢେଈରେ ଆପଣଙ୍କ ପ୍ରଥମେ ତ ସେଇଟା ହଁ ନାହିଁ ନାହିଁ ତାୱା ରଖିବେନି ତ ସେଟା ଆପଣଙ୍କର ସେ କେକ୍ ଯେମିତି ହୋଇଯିବ ନା ଏଠାକୁ ମାନେ ଭଲ କରି କଢ଼େଇ ଟାକୁ ଟିକେ ମାନେ ସିମ୍ କରିଥିଲେ ଆପଣା ଟେଷ୍ଟ ଟା ହଁ ମାନେ ପୁରା ପୋଡିବନି ହାଲକା ହାଲକା ପୋଡପିଠା ନା ତା ନା ହିଁ ଅଛି ପୋଡପିଠା ସେଟା କେକ୍ ଯେମିତି ପୁରା ବାହାରିବ ହଁ ହଁ ହଁ ବସେଇିକି ଢାଙ୍କୁଣି ଦେଇଦବେ ସେଟା ସିଝିବ ହଁ ଦେଖିବେ ଧୀରେ ଧୀରେ ଧୀରେ ଧୀରେ ସାଇଡ ପଟରୁ ଆପଣଙ୍କର ମାନେ ଟିକେ ପୋଡା ପୋଡା ମାନେ ଦିଶିବ ମାନେ ହାଲକା ହାଲକା ହଁ ତାର ବାସ୍ନା ଟା ଆସିବ ଆପଣ ଓହ୍ଲେଇଦବେ ହଁ ନାଇଁ ନାଇଁ ଏପଟେ ସେପଟ କରିହବନି। ସେଟା ମାନେ ଆପଣ ଟିକେ ଧ୍ୟାନ ଦେବେ। ନହେଲେ ପୁରା ପୋଡିଗଲେ ତ ଆପଣଙ୍କ ପିଠାଟାଏ ନଷ୍ଟ ହେଇଯିବ ନା ମ୍ୟାଡମ୍ ଖାଇପାରିବେନି ଆପଣ। ହଁ ତଳଟା। ନା ନା ସେଟା ତ କେକ୍ ଯେମିତି ହେଇଯିବ ନା ଉପରେ କାହିଁ ପୋଡିବ ଉପରେ ତ ଭଲ ଫୁଲିଯିବ ସେଟା ତାକୁ କାଟିବେ। ବାହାର କରିବେ ସେ ଯୋଉ ପତ୍ରର ମାନେ ବାସ୍ନା ଟା ଆସିବ ନା ସେ ପତ୍ରର ମାନେ ବହୁତ ଭଲ ଲାଗେ। ଯେମତି ପତ୍ର ପୋଡା ପିଠା ଯେମତି ରେଡି ଗୋଟେ ହେଇଗଲା। ସେଟା ହଁ ତାର ବାସ୍ନା ଟା ବହୁତ ଭଲ ଲାଗିବ। ହଁ ଆଉ କୁକର ବାଲା ଟା ଆପଣଙ୍କର କଣ କି ଡାରେକ୍ଟ ହେଇଯାଉଛି ସେଟା ଇନଷ୍ଟାଣ୍ଡ ବାଲା । ମାନେ ଦୁଇଟା ର ଅଲଗା ଅଲଗା ମାନେ ଫ୍ଲେଭର ଅଛି। ଆପଣଙ୍କର ସେଟା ମାନେ ପିଠଉ ପକେଇକିନା ଆପଣ କରୁଚନ୍ତି। ଏଟା ଜନ୍ତି କିିନା କରୁଚନ୍ତି ।
କହିଲ ମତେ ଆକ୍ଚୁଆଲି ବହୁ ଭଲ ଲାଗିଲା। ପ୍ରେସର କହିଲେ କି କଡେଇ କଲେ ଦିଟା ଆଙ୍କ କଲେ ବହୁତ ଭଲ ଲାଗିଲା ମ୍ୟାଡାମ। ଥାଙ୍କ ୟୁ ମ୍ୟାଡାମ। ଆପଣ ଏତେ ସବୁ ମତେ କହିଲେ ମ୍ୟାଡାମ ନିଶ୍ଚିନ୍ତ ମୁଁ ଟ୍ରାଏ କରିବି। ଏ ଯୋଉ ରଜ ଆସୁଛି ରଜ ଆଗ ଦିନ ମୁଁ ଦେଖିଆ ଟ୍ରାଏ କରି କରି ସବୁ ସବୁବେଳେ ମାମା କରନ୍ତି। ଏପାଳି ମୁଁ ଟ୍ରାଏ କରିବି। ତ ନିଶ୍ଚିନ୍ତ କରିବି ଥାଙ୍କ କି ମ୍ୟାଡ଼ାମ।
ଆଜ୍ଞା, ହଁ ନମସ୍କାର ଆଜ୍ଞା।